ହ୍ୟାଲୋ।
ହଁ କୁହ ଶୁଭୁଛି ତମ ଭଏସ?
ହଁ ନମସ୍କାର ଜୟ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ କୁହ।
କଣ କଣ ଏଇ ଖାଇକି ବସିଛି ଆଉ ତମେ?
ହଁ ମୁଁ ବି ସେଇ ଖାଇକି ଆସିଲି ସାଙ୍ଗେ ସାଙ୍ଗେ ଶୋଇଛି ଆଉ।
କଣ ଖାଇଛ ଆଜି?
ଖାଇଚି ଚୁଆ ହେଇଥିଲା ଭାତ ଡାଲି ଆଉ ମିକ୍ସ ଭେଜ୍ ଗୋଟେ ହେଇଥିଲା ଏମତି କୋବି ଫୋବି ସବୁ ପଡିକି ଆଉ।
ଓହୋ।
ତମେ?
ମୁଁ ଖାଇଛି ଭାତ ଆଉ କୋଳଥ ଡାଲି, ଆଳୁ ଭର୍ତା। ପାମ୍ପଡ, ଶାଗ ଭଜା, ଆଉ ବୋଇତଳୁ ଫୁଲ ଯୋଉ ବରା।
କି ବରା ସୁଣିପାଇଲିନି?
ବୋଇତାଳୁ ଫୁଲ ବରା ବୋଇତାଳୁ ଫୁଲ ବରା।
ହଁ ହଁ ହଁ ହଁ।
ଆଉ ବର୍ଷା ଉଠେଇଛି ନା ତମ ଆଡ଼େ?
ହଁଁ ବର୍ଷା ଉଠେଇଛି ହଉଥିଲା ଟିକେ ଟିକେ ଝିପ୍ ଝିପି ଏଇ ପକଉଥିଲା। ଏବେ ଛାଡ଼ି ଯାଇଛି କିନ୍ତୁ ଉଠେଇକି ରଖିଛି ସେମତି।
ହଁ ୟାଡେ ବି ସେମିତି ଉଠେଇଛି। ନା ହଉନି ଉଠେଇଛି ବାଶ୍ ସେମିତି ଖାଲି ଟିକେ ଟିକେ ପବନ ଦଉଥିଲା ଉଠେଇଛି।
ହଁ।
ହଉ ଘରେ ସବୁ କଣ କରୁଛନ୍ତି?
ଘରେ ମୁଁ ମୋ ଦିଦି ଏଇଠି ଅଛୁ। ଆଉ ସବୁ ସେପଟେ ମମି ଖାଇ ନଥିଲା ଆଉ ଦାଦା ଖୁଡ଼ିହେରିକା ସବୁ ଖାଇକି ଗଲେ ସବୁ ରୁମକୁ ଆଉ ମମି ଖାଇଲିି ଖାଇନି ଏକା ଖାଇବ ଏବେ ଆଉ।
ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାପା, ମା, ମୁଁ ଆଉ ମୋ ଭାଇ। ବାପା ମା ଖାଇକି ଶୋଇଛନ୍ତି ମୁଁ ଏ ଘରେ ବସିଛି। ମୋ ଭାଇ ତ ତାର କଲେଜ ଆଉ କଲେଜ ଯାଇଛି।
ଓହୋ ଭାଇ ବଡ଼?
ନା ଭାଇ ସାନ ସେ ହଷ୍ଟେଲରେ ରହୁଛି ଭାଇ ସାନ ମୁଁ ବଡ଼।
ଓହୋ।
ତମର ଭାଇ ଭଉଣୀ କେତେ ଜଣ?
ଆମେ ଭାଇ ଭଉଣୀ ଭାଇ ତ ନାହାନ୍ତି ଆମେ ଚାରି ଭଉଣୀ ମୋ ଦିଦି ବଡ଼ ଦିଦିର ମ୍ୟାରେଜ ସରିଜାଇ ଛି ଆମେ ତିନି ଜଣ ଅଛୁ ଆଉ।
ଓହୋ।
ସେକେଣ୍ଡ ଦିଦି ବି ରୁହେ ସ୍ୟାଡେ ହଷ୍ଟେଲ ରେ ଆଉ ଆମେ ଦିଜଣ ରହୁ ଘରେ। ଦିଦି ଏବେ ଅଛି ଘରେ ଆସିଛି ହଷ୍ଟେଲୁ ଅଛି ଘରେ ଆଉ।
ଓହୋ ଆଉ ପଢ଼ାପଢ଼ି କଣ କରୁଛ?
ପଢ଼ାପଢ଼ି ସରିଲାଣି ଗ୍ରାଜୁଏସନ ସରିଲାଣି ତମର?
ହଁ ମୋର ବି ଏ ବର୍ଷ ବି ସି ଏ ସରିଲା।
ଓହୋ ମୋର ବି ସରିଲାଣି ମୁଁ ଏମତି ଆଉ କଣ ପଢ଼ାପଢ଼ି ଦେଖିବା ପିଜି ଫର୍ମ ପକେଇଛି। ଯଦି ହେଲା ପିଜି କରିବି ଆଉ ତମେ?
ହଁ ମୁଁ ଭାବିଛି ଯୋଉ ଯୋଉ ସରକାରୀ ଚାକିରିୀ ପାଇଁ ପ୍ରସ୍ତୁତ କରିବି।
ଓହୋ ହୋ
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ।
ଆଉ ଏଥର ଗ୍ରୀଷ୍ମ ଛୁଟି ଆଉ ରଜ କିପରି କଟିଲା ତୁମର?
ରଜ ବଢ଼ିଆ ବୁଲାବୁଲି ଆମେ ସବୁ ମୋ ଭଉଣୀ ଆଉ ଆମ ପୁଅ ଭାଇ ଆମେ ସବୁ ଯାଇକି ବୁଲାବୁଲି ସବୁ ମନ୍ଦିର ମନ୍ଦିର ଯାଇକି ବୁଲାବୁଲି କରିକି ସବୁ ଆସ ସିଲୁ। ପ୍ରଥମ ରଜରେ ଯାଇଥିଲୁ ତାପରେ ଦ୍ଵିତୀୟ ରଜରେ ଆଉ ଯାଇନଥିଲୁ ତାପରେ ଲାଷ୍ଟ ଦିନ ଯାଇଥିଲୁ ସବୁ ବୁଲାବୁଲି କରି ପୁଣି ମନ୍ଦିର ଯାଇକି ସବୁ ବୁଲାବୁଲି କରି ଆଉ ଚାରିଟା ବେଳକୁ ଯାଇକି ଆସିଲୁ ଘରୁକୁ ଆଉ।
ଆ ପ୍ରଥମ ରାଜା ହଁ ମୁଁ ବି ଆମ ଗାଁ କୁ ଯାଇଥିଲି। ମୋ ପିଇସିଙ୍କ ଘରକୁ ଯାଇଥିଲି। ଏମିତି ସବୁ ବୁଲାବୁଲି କରିଚି ଆଉ। ପ୍ରଥମ ରଜ ସନ୍ଧ୍ୟା ବେଳେ ବର୍ଷା ହେଇଚି ନା ତମ ଆଡେ?
ହଁ ଫାଷ୍ଟ ନାଇଁ ନାଇଁ ତା ପୂର୍ବରୁ ହେଇଥିଲା ପ୍ରଥମର ରଜ ଦିନ ଆଉ ହେଇନି।
ପ୍ରଥମ ରଜ ଦିନ ସନ୍ଧ୍ୟା ପୁର ପାଞ୍ଚଟାରୁ ଆମ ଆଡେ ରାତି ନଅଟା ଯାଏ ବର୍ଷା ହେଲା।
ବାବରେ ଏତେ ଏତେ ସମୟ।
ହଁ ଆମେ ଜଷ୍ଟ ସବୁ ବୁଲି ବାଲିକି ଖେଳିକି ଦୋଳି ଫୋଳି ଖେଳିକି ଆସିକି ଘରେ ପହଞ୍ଚିଚୂ କି ନାଇଁ ବର୍ଷା ଆରମ୍ଭ ହେଲା।
ପାଣି ତ ସବୁ ପୁରା ଇଏ ହେଇଯାଇଥିବ ପୁରା ଚାରିଆଟେ ଆମ ତ ଗ ଘଣ୍ଟା ଟେ ବର୍ଷ ତାହେଲେ ହଁ କଣ କହିଲ?
ତାପରେ ଯୋଉ ଦି ଦିନ ଆଉ ବର୍ଷା ହେଇନି। ସେଇଦିନ ବହୁତ ବର୍ଷା ହେଲା। ଆମେ ତ ଭାବିଲୁ ଆଜି ଆଉ କରେଣ୍ଟ ଫରେଣ୍ଟ ଆସିବନି। ଭାଗ୍ୟକୁ ରାତି ବାରଟା ବେଳକୁ ଆସିଲା। ଆମ ଗାଁ ଟା ନା ସେଠି। ସେଠି କରେଣ୍ଟ ଥରେ ଯିବ ମାନେ ବର୍ଷ ର୍ଷା ପବନ ହବ ମାନେ ସେ ଆଉ ଆସିବେନି।
ହଁ ରଜରେ ଗାଁକୁ ଯାଇଥିଲ ବୁଲାବୁଲି ପାଇଁ?
ହଁ ଗାଁକୁ ଯାଇଥିଲି ଗୋଟେ ଦିନ ଗାଁ ରେ। ପ୍ରଥମ ରଜ ଗାଁ ରେ। ଦି ତୀୟ ରଜ ପିଇସିଙ୍କ ଘରେ। ତୃତୀୟ ରଜ ଦିନ ଆମ ଘରକୁ ପଳେଇ ଆସିଥିଲି।
ଅ ହୋ। ଆମର ବି ଏ ଆମର ତ ଏଇଠି ବର୍ଷା ଘଣ୍ଟା ଟେ ହେଲା ବେଳକୁ ଯେ ଆମ ଘର ଯେମିତି ଘର ଯାଇ ପାଣି ହେଇଯାଉଚି। ସେ ଡ୍ରେନରେ ପାଣି ଯାଉନାହିଁ ପାଣି ପୁରା ଭର୍ତ୍ତି ହେଇଯାଉଚି ବାହାର ଟା ଟୋଟାଲି। ଆ ଏତେ ଟାଇମ ବର୍ଷା ହେଇଥିଲେ ଆମ ଘର ଯାଇ ପାଣି ପଶି ଯାଇଥାନ୍ତା।
ହଁ। ନା ଆମ ଘର ଭିତରେ ପାଣି ପଶିନି କିନ୍ତୁ ସ ଝରି ପୋକ ଏତେ ଉଡିବାକୁ ଲାଇନ ନଥିବାକୁ ଟିକେ ମୋବାଇଲ ଟର୍ଚ୍ଚ ମାରିଲା ବେଳକୁ ସେ ପୋକ ପଳେଇ ଆସୁଛନ୍ତି। ଏଇଭଳିଆ ଅବସ୍ଥା ହେଇଗଲା।
ଆମର ତ ବର୍ଷା ଛାଡିଲା ପରେ ବି ଦି ଦିନ ଖଣ୍ଡେ ସେମିତି ଖାଲି ପାଞ୍ଚଟା ଛଅଟା ବେଳକୁ ଖାଲି ଝରି ପକ ଆସିଯିବେ। ଘର ଭିତରକୁ ପସି ଯିବେ
ହଁ। ଆଉ ରଜରେ କଣ ଖାଇଥିଲ?
ରଜରେ କଣ ମଟନ ଫଟନ ତ ମୁଁ ଖାଇନି ଖାଲି ଚିକେନ ଖାଇଦେଲୁ ଆଉ ଆଉ ହୁଁ ଦ୍ଵିତୀୟ ରଜରେ ତ ସଂକ୍ରାନ୍ତି ଅରୁଆ ଡ଼ାଲମା।
ହଁ ତୃତୀୟ ରଜ ବି ମଙ୍ଗଳ ବାର।
ହଁ ସେଦିନ, ହଁ ସେଦିନ ସେଦିନ ଆମେ ଯାଇ ଯାଇଥିଲୁ ବୁଲାବୁଲି ସାରିକି ସିଆଡ଼େ ମାମୁ ଘରେ ହେଇଥିଲା ପନିର ସିଆଡ଼େ ଖାଇକି ତାପରେ ଘରୁକୁ ଯାଇ ଆସିଲି।
ତମର?
ପ୍ରଥ ପ୍ରଥମ ରଜରେ ମୋ ପିଇସି ଘର ଆମ ଘରକୁ ଆସିଥିଲେ। ମାନେ ଗାଁ ଓହ୍‌ ସେଦିନ ଆମର ଚିକେନ୍‌, ପନିର୍, ମାଛ ହେଇଥିଲା। ଦ୍ଵିତୀୟ ରଜ ଦିନ ଆମେ ତାଙ୍କ ଘରକୁ ଯାଇଥିଲୁ। ସେଠି ତାଙ୍କର ଅରୁଆ ଭାତ ଡ଼ାଲମା ସବୁ ବିନା ତେଲ ରସୁଣ ବାଲା ର ତରକାରୀ ସବୁ କରିଥିଲେ। ଆଉ ତୃତୀ ଦ୍ଵିତୀୟ ରଜ ତ ଏଠି ଅ ଆମ ଘରେ। ସେଠି ଆମ ଘରେ କଣ ସେ ମଙ୍ଗଳ ବାର ବି ଆମେ ଆଇଁଷ କିଏ ଖାଉନୁ। ସେ ସାଧା ହିଁ କଣ ଖାଇଥିଲୁ।
ହଁ ଆମେ ବି ଖାଆନ୍ତିି ମଙ୍ଗଳ ବାର।
ଆମ ଘରେ ସେଇ ସମୁ ଖାଇନି ସୋମବାର, ମଙ୍ଗଳବାର, ଶନିବାର ଆଉ ସବୁବେଳେ ଖାଇଦିଏ। ଆଉ ମୋ ମା ପୁରା ସାଧା ପୁରା ସେ କେବେ ତାଙ୍କ ଜୀବନରେ ଖାଆନ୍ତିନି।
ହୁଁ ଭଲ ହଉ। ଆମ ଆମର ସେମିତି ସୋମବାର ସେ ସୋମବାର, ମଙ୍ଗଳବାର, ଗୁରୁବାରେ, ଶନିବାରେ ଖାଇବି।
ମୁଁ ଆଗରୁ ଗୁରୁବାର ଖାଉନଥିଲି। ଶନିବାର ଖାଉଥିଲି ଏବେ ଶନିବାର ଖାଉନି ଗୁରୁବାର ଖାଇ ଦଉଛି। ହେଲେ ଏପଟେ ଯଦି ଗୋଟେ ଦିନ ମୁଁ ନ ଖାଇବି ସେପଟେ ଖାଇଦିଏ।
ହୁଁ।
ସେମିତି ଦେଖିବାକୁ ଗଲେ ବେଳେ ବେଳେ ଶୁକ୍ରବାର ରବିବାର ଏମିତିରେ ସଂକ୍ରାନ୍ତି ପୂର୍ଣ୍ଣିମା ପଡ଼ିଯିବ ଯଦି ଘରେ ଥିବୁ ଖାଇପାରିବୁନୁ। ଘରେ ତ ହବନି ଖାଇବ ଆଉ କଣ?
ହଁ, ହଁ ସେଇଆ ତ। ମୁଁ ତ ସେମିତିରେ ସଂକ୍ରାନ୍ତି ବି କରେ ମୁଁ ଖାଏ ନି ଆଉ।
ନା ମୁଁ ସେଗୁଡିଏ କିଛି କରେନି। ଓଷା ମୁଁ ବଡ଼ ଓଷା କରେ ଯାହା ଆଉ କୁମାର ପୂର୍ଣ୍ଣିମା ଆଉ ଜାଗର ଏତିକି ହିଁ କରେ। ଆଉ ସେମିତି କିଛି ଓଷା କରେନି।
ଖାଲି ସଂକ୍ରାନ୍ତି ଓଷା ଟା କରେ।
ମୋର ସବୁ ସାଙ୍ଗ ମାନ ଅଛନ୍ତି ସେ ସବୁ ଷୋହଳ ସୋମବାର କରନ୍ତି ସାଇ ବାବାଙ୍କ ବ୍ରତ କରନ୍ତି। ମୁଁ ପାରିବିନି ସେଗୁଡ଼ାକ କରି କାହିଁକି ବେକାର କରିବି ପୁଣି ଅଧାରୁ ଛାଡ଼ୁଥିବି।
ଅଧାରୁ ଛାଡ଼ିବ ହଁ ସେଇଟା ବି ଠିକ୍ କଥା।
ଆଉ କେବଳ କାର୍ତ୍ତିକ ମାସ ଟା ପୁରା ଛାଡ଼େ।
ହୁଁ ହଁ ମୁଁ ବି କାର୍ତ୍ତିକ ମାସ ଆଗରୁ ଖାଉଥିଲି ଏବେ ଛାଡ଼ି ଏବେ ଛାଡ଼ି ଦେଇଛି। ତିନି ବର୍ଷ ଖଣ୍ଡେ ହେଲା ହିଁ ଖାଉନି ଆଉ।
କାମ ପୁରା ସପ୍ତମ ଅଷ୍ଟମର ପୁରା କାର୍ତ୍ତିକ ମାସ ଟା କରେ।
ହଁ ଆମ ଘରେ କରନ୍ତି ବି ମୋ ମମି ବି କରେ କାର୍ତ୍ତିକ ମାସ ଟା ବିନା ପିଆଜ ରସୁଣରେ ଟୋଟାଲି ତାର ଆମେ ବି ସେମିତି ହେଉ।
ଭଲ ଲାଗେ ସେ ବିନା ପିଆଜ ରସୁଣ ଗୋଟେ ଦିନେ ଦିନେ ଖାଇଲେ ସେ ସେ ବି ଭଲ ଲାଗେ ଭାଇ।
ହଁ, ହଁ ସେଇ ମାସ ଟା ବି ଭଲ ଲାଗେନି ମନ୍ଦିର ପନ୍ଦିର ଯାଇ ଯିବାକୁ ସକାଳୁ ଉଠି ଆମେ ବି ସବୁ ସୋମବାର ମମି ସାଙ୍ଗେ ଯାଉ ମନ୍ଦିର। ମନ୍ଦିର ଯାଉ ଆସୁ ପୁରା ଭୋର୍ ସନ୍ ପୁରା ଭୋର୍ ‌ଭୋର୍‌ ଟାଇମ୍‌ରୁ ଯାଉ।
ହଁ ଆଉ ଯୋଉ ପଞ୍ଚିକ ପାଞ୍ଚ ଦିନ କି କାହାର ସାତ ଦିନ ଯୋଉ ମୁରୁଜ ପକା ନ୍ତି ସେ ବି ଆହୁରି ଭଲ ଲାଗେ।
ହଁ ତମେ ପକାଓ ମୁରୁଚ?
ହଁ ମୋର ଟିକେ ଭଲ ହୁଏ ମାନେ ମୁରୁଜ ମେହେନ୍ଦୀ। ଝୋଟି ମତେ ମୋର ଟିକେ ଭଲ ହୁଏ ମୁଁ ପକାଏ।
ହଁ ମୁଁ ବି ପକାଏ।
ଝିଅ ପିଲା ମାନଙ୍କର ତ ଏସବୁ ଖୁସି ଆଉ ମୁରୁଜ ମେହେନ୍ଦି ସେ ମାଣବସା ହବ ମାନେ ମୁଁ ପୁରା ଜଗିକି ବସିଥିବି କେତେବେଳେ ରାତି ସାତଟା ହବ ମୋ ମା କହିବ ଯଦି ତୁ ଝୋଟି ପକେଇବୁ ବୁଧବାର ଦିନ ରାତିରେ ପଡେ। ହଁ ତୁ ଯଦି ଝୋଟି ପକେଇବୁ ପୁରା ଆଇଦର ତୁ ଆଇଁଷ ଖାଇବୁନି ଦିନରେ। ଯଦି ଖାଇବୁ ଆଉଥରେ ପୁଣି ଡ୍ରେସ ଫ୍ରେସ୍ ଚେଞ୍ଜ କରିକି ପୁରା ଭଲସେ ଧୁଇ ଧାଇ ହେଇକି ପକେଇବୁ। ମୁଁ ଖାଇଦିଏ ବେଳେ ବେଳେ ଖାଇଦେଇକି ଡ୍ରେସ ଚେଞ୍ଜ କରିଦିଏ ରାତିରେ ଯୋଉ ଶୀତ ହଉଥିବ। ସେଇଥିରେ ବି ଚେଞ୍ଜ କରିକି ଝୋଟି ପକେଇବି ଯାଇ।
ହୁଁ। ଆମର ବି ମୋ ମମି ମନା କରିବ ବୁଧବାର ଘରେ ଆଇଁଷ ହବନି ବୁଧବାର ଘରେ ରୁଲି ଉଁ ମାନେ ସବୁ ପୋଛା ପୋଛି ହବ ଘରେ ଆଇଁସ ହବନି ମୋ ବାବା ଖାଲି କହିବେ ହବ ମୋ ମମି କହିବ ହବନି ତାଙ୍କ ଦିଜଣଙ୍କର ଚାଲିବ ଝଗଡା।
ହଁ ଆମର ହୁଏ। ମୋ ମା କହିବ ଯେ ଯାହା ଖାଉଛ ଖାଅ ମାନେ ଖରା ବେଳେ ଖାଇକି ସାରିଦିଅ ଆଉ ରଖ ନା କିଛି। ରଖିବ ମୁଁ ପୁଣି ପୋଛା ପୋଛି କରିସାରିଲା ପରେ ପୁଣି ତୁମେ ବାହାର କରିବ ସେ ପୁଣି ମୋର ଲାଭ ରହିବନି କିଛି।
ସେଇଆ ସବୁ ଘରେ ସେଇଆ।
ହଁ। ଆଉ ମାର୍ଗଶିର ମାସ ଏମିତିରେ ତ ସବୁ ଗୁରୁବାର ଘର ପୋଛା ହୁଏ। ଆଉ ମାର୍ଗଶୀର ମାସ ପୁରା ଧୁଆ ଧୁଇ ପୁରା ସେ ଗୋଟେ ଅଲଗା ପ୍ରକାର ଗୁଟେ ଆଉ ପୂଜା ମା
ହଁ ସେୟା ବା। ଆଉ ରଜରେ ସବୁ କଣ ଡ୍ରେସ ଆଣିଥିଲ?
ନ ରଜରେ ଗୋଟେ ମାନେ ଗୋଟେ କୁର୍ତ୍ତୀଟେ ଆଣିଥିଲି ଆଉ ଗୋଟେ ଟପ୍ ଟେ ଆଣିଥିଲି। ହ
ହଁ।
ତାପରେ ଯୋଉ ଗରମ ହଉଥିଲା ଡ୍ରେସ ବି ପିନ୍ଧିବାକୁ ଇଚ୍ଛା ହଉନଥିଲା।
ହଁ ଆମର ବି ତୁ ତା ପୂର୍ ପୂର୍ବୁରୁ ରଜ ପୂର୍ବରୁ ବହୁତ ଗରମ ହଉଥିଲା ରଜ ଥିଲା ଗୋଟେ ଦିନି ଖଣ୍ଡେ। ବର୍ଷା ହେଲା ବହୁତ ପୁରା ଦି ଘଣ୍ଟାଟେ ଦି ଘଣ୍ଟା ଖଣ୍ଡେ ବର୍ଷା ହେଲା ତା ପରେ ଯାଇକି ଟିକେ ଥଣ୍ଡା ଲାଗିଲା।
ହଁ ଏଠି ବି ବହୁତ ଗରମ। ଗରମରେ କିଏ ଆଉ ମାନେ ମୁଁ ଖାଲି ବୋଧେ ଫଟୋ ଉଠେଇବା ପାଇଁ ଡ୍ରେସ ଟା ପିନ୍ଧିଥିଲି। ତାପରେ ଚେଞ୍ଜ କରିଦେଇଥିଲି। ପୁଣି ଚାରିଟା ବେଳକୁ ସବୁ ଆମ ଘର ପାଇଁ ସେ ଯୋଉ ଦିଦି ମାନେ ସବୁ ଡାକିଲେ ଦୋଳି ଖେଳିବା ପାଇଁ ଯିବା ପାଇଁ। ଆଉ ଥରେ ପିନ୍ଧିକି ଖାଲି ଦୋଳି ଖେଳିକି ଆସିକି କେମିତି ଚେଞ୍ଜ କରିବି ମୁଁ ବାଟ ପାଉନି।
ହଁ ସେଇଆ। ମୁଁ ବି ସେମିତି ଯାଇଥିଲୁ ଆମେ ଖାଲି ବୁଲାବୁଲି କରିବାକୁ ଯେତିକି ଟାଇମ ପିନ୍ଧିଚୁ ନହେଲେ ନାଇଁ ସେ ଆସିକି ଆଉ ଆଉ ପିନ୍ଧା ପିନ୍ଧି ନାଇ ଏବେ ତମର ସେପଟେ ହଁ ଦୋଳି ଫୁଳି ଲଗା ହୁଏ ସବୁ।
ହଁ ଦୋଳି ଲାଗେ ଆଉ ପିଇସି ଘର ପ ସେଠି ମହୋତ୍ସବ ପୁରା ଭଲସେ ହୁଏ ଆଉ ଆମ ଗାଁରେ ସେମିତି ଦୋଳି ଲାଗେ ଦିତିନିଟା ଦୋଳି ଲାଗେ ଟିକେ ଦୁରରେ ଯାଇକି ମହୋତ୍ସବ ହୁଏ ଯାଇ ହୁଏନା ସେଠିକି ଆମେ ଯାଉନା କେହି। କିନ୍ତୁ ଆମ ଘର ପାଖରେ ଏଇ ଯୋଉ ସେଡି ଦୋଳି ପଟା ଦୋଳି ଏଇ ସବୁ ଲାଗେ।
ହଁ ଆମର ବି ଏଠି ଦୋଳି ଆଗ ରୁ ଆମେ ଟିକେ ଲଗେଇକି ଭଲ ଭଲସେ ପୁରା ଦୋଳି ଇଏ କରୁଥିଲୁ ସଜାସଜି କରି ପୁରା ଯାଇକି ପୁରା ଢିଆସ ଫଟ ଫଟ ଉଠାଉ ଏ ବର୍ଷ ଆର ବର୍ଷ ତ ଆମେ ନଥିଲୁ ସବୁ ଟିକେ ବାହାରକୁ ପଳେଇଥିଲୁ ଓଡିଶା ବାହାରକୁ। ରଜ ଟାଇମ୍ ରେ ଏବ ବର୍ଷ ଥିଲୁ କିନ୍ତୁ ତୁ ବାବା ଦୋଳି ବି ଲଗେଇଥିଲେ ଆମେ ଆଉ ସଜାସଜି କରିଛୁ ଗରମ ବହୁତ ହଉଥିଲା ଆଉ। ବେଶୀ ସଜା ସଜି କିଛି
ହଁ ମୋର କିନ୍ତୁ ଦୋଳି ଖେଳିବାରେ ଭାରି ମନ। ମାନେ ମତେ ବହୁତ ଭଲ ଲାଗେ ଦୋଳି ଖାଇବାକୁ ଟିକେ କଟା ଦୋଳି ହେଲା ସେଢ ଦୋଳି ହେଲା ମତେ ଭାରି ପସନ୍ଦ।
ହୁଁ ବାଉଁଶ ଦୋଳି ଆମର ଏପଟେ ଲଗା ହେଥିଲା।
ହଁ।
ତମେମାନେ ସବୁ କାମ ମିଶିକି ଯାଉଅଲି ଦୋଳି ଖେଳିବା ପାଇଁ ସବୁ କିଏ ଘର ପାଖାପାଖି ନା କଣ।
ହଁ।